ମୁଁ ମୋ ଖୁବ୍ ଭଲ ଅଛି। ଆପଣ-ଅ-ଅ ବୋଧେ ଇଛୁ ଇଛା କରୁଛି ଆପଣ ବି ଭଲ ଥିବେ।
ଆଜ୍ଞା ମୁଁ ଆଉ ଆପଣ କିଛି ସକାଳୁ ଖାଇବାପିଇବା କଲେଣି?
ନା ମୁଁ ସକାଳୁ କିଛି ଖାଇବା ପିଇବା କରିନି ଦାନ୍ତ ଘସି ନାହିଁ। ଆପଣ ବୋଧେ ଖିଆପିଆ କରିସାରିଲେଣି। ଏତେ ଜୋରସୋର ରେ କହୁଛନ୍ତି ନା।
ହଁ ମୁଁ ସକାଳୁ ଖାଇସାରିଲିଣି। କାରଣ ସକାଳେ ଯାଇଥିଲି ଟିକେ ଭ୍ରାତାଶ୍ରୀଙ୍କୁ ଛାଡିବା ପାଇଁ ତ ବ ତାଙ୍କ କର୍ମକ୍ଷେତ୍ରକୁୁ ତାଙ୍କୁ ଛାଡିକି ଆସିଲା ପରେ ସେଇପଟେ ବାଟରେ ଏକ ଆପଣ ତ ଜାଣିଥିବେ ଲିଙ୍ଗିପୁର ଛକରେ ଏକ ଭଲ ବିଭୁ ଭାଇଙ୍କର ଦହିବରା ଦୋକାନ ଅଛି ତ ସେ ତାଙ୍କ ଦହିବରା ଦୋକାନରୁ ମୁଁ କିଛି ଦହିବରା ମଧ୍ୟ ଖାଇକି ଆସିଗଲି।
ହଁ ସେ ବହୁତ ଅ ପ୍ରସିଦ୍ଧ ତାଙ୍କ ଦହିବରା ପାଇଁ। ଆପଣ ବୋଧେ ସେଇଠି ସବୁଦିନି ଖାଆନ୍ତି ବୋଧେ।
ନା ନା ସେଠାରେ ମୁଁ ସବୁଦିନ ଖାଏ ନାହିଁ। କେବେ କେବେ ଯଦି ସେଇପଟେ ଯାଏ ଯଦି ତାଙ୍କ ଦୋକାନ ଖୋଲା ଥାଏ ତ ସେଇପଟେ ଖାଇଦିଏ କିନ୍ତୁ ତାଙ୍କ ଦୋକାନ ବହୁତ ଗହଳି ଥିଲା। ସବୁବେଳେ ତ ତାଙ୍କ ଦୋକାନ ଗହଳି ଥାଏ। କେମ କାହିଁକି କେଜାଣି ତାଙ୍କ ଦହିବରା ମତେ ବହୁ ସୁସ୍ୱାଦୁ। ତ ଦେଖାଯାଉ ଆପଣଙ୍କ ଆଉ ଆପଣ କେବେ ଖାଇଛନ୍ତି କି ସେଠାରେ ଦହିବରା?
ଆଜ୍ଞା ମୁଁ ଥରେ ମୋ ସାଙ୍ଗମାନଙ୍କ ସହ ଯାଇଥିଲି ଖାଇବା ପାଇଁ ସେଇଠିଆକୁ। ଏଠାରେ ସେ ବହୁତ ପ୍ରସିଦ୍ଧ ସେ ଜାଗାରେ ସେ ଦହିବରା ପାଇଁ। ଆପଣ ତ ଆଜି ଯାଇଥିବେ ରବିବାର ଆଜି ଆପଣ କେମିତି ଆପଣଙ୍କ ଭାଇଙ୍କୁ କର୍ମକ୍ଷେତ୍ରରେ ଯାଇ ଛାଡିଲେ।
ଭାଇଙ୍କର କର୍ମ କ୍ଷେତ୍ର ମାନେ ତାଙ୍କର କିଛି କ ଯୋଉ ଯୋଉଠାରେ କାମ କରୁଛନ୍ତି ସେଠାରେ ସେଠା ଲୋକ ମିଶିକି କିଛି ଜଣ ବସିକି ସକାଳୁ ଭୋଜି ଭୋଜି କରିବେ ବୋଲି ମ୍-ମ୍-ମ୍ ଆୟୋଜନ କରୁଛନ୍ତି ତା ଭାଇକୁ ସେଠାକୁ ଯାଇକି ଛାଡି ଦେଇକି ଆସିଲି। ସିଏ ମଧ୍ୟ ତାଙ୍କର ଯେହେତୁ ଅ-ଅ-ଅ ଉଁ ଦୁର୍ଘଟଣାଟି ହେଇଥିଲା ସେଥିରେ ଯୋଉ କାମଗୁଡା ତାଙ୍କର ବାକି ଥିଲା ସେ ସବୁ ଆଜି ରବିବାରରେ ସାରିଦେବେ ବୋଲି ଭାବିଛନ୍ତି। ତ ସେଥିପାଇଁ ବା ଭାଇଙ୍କୁ ନେଇକି ଛାଡି ଦେଇକି ଆଇଲି ସେପଟେ ବାଟରେ ଯେହେତୁ ବିଭୁ ଭାଇଙ୍କ ଦୋକାନ ଟା ପଡିଗଲା ମୋର ମୁଁ ମତେ ମନ ହେଲା ଯେ ବାରମ୍ବାର ଖାଇବା ପାଇଁ ତ ସେଥିପାଇଁ ସେଠିକି ଯାଇକି ଖାଇ ଦେଇକି ଆସ ଆପଣ ତ ଆଉ ଗୋଟେ ଶୁଣିଥିବେ ଲିଙ୍ଗିପୁର ଛକରେ ଏକ ମଉସା ଅଛନ୍ତି ସିଏ ମଧ୍ୟ ଆଗରୁ ଦଉଥିଲେ ସମସ୍ତଙ୍କୁ ବାରମ୍ବାର ଖାଇବା ପାଇଁ ବର୍ତ୍ତମାନ କିନ୍ତୁ ସେଗୁରା ବନ୍ଦ କରିଦେଇଛନ୍ତି ସେଠାରେ ତ ଆପଣ ଖାଇଥିବେ।
ଆଜ୍ଞା ମୁଁ ବି ମଧ୍ୟ ସେଠାରେ ଖାଇଛି। ଆପଣଙ୍କ ଏଇ ସବୁ କାର୍ଯ୍ୟ କଥା ଶୁଣିକି ମତେ ଲାଗୁଛି ଆ ଆପଣଙ୍କ ଭାଇ ଖୁବ୍ ସଚୋଟ ବୋଧେ କାର୍ଯ୍ୟ ପରେ
ଆଜ୍ଞା ମୁଁ ଭାଇ ବହୁତ ସଚୋଟ କାରଣ କ କାରଣ କର୍ମ ନକଲେ କେହି ମୂଲ୍ୟ ଦେବେ ନାହିଁ। କି କର୍ମର କିଛି ମୂଲ୍ୟ ବି ମିଳିବ ନାହିଁ। ତ ସେଥିପାଇଁ ବର୍ତ୍ତମାନ ଭାଇ ତାଙ୍କର ଯେତିକି ବଚାକୁଚା କାମ ଅଛନ୍ତି ସେ ବର୍ତ୍ତମାନ ଭାଇ ତାଙ୍କର କର୍ମ ସାରିଦେଇକି ବୋଧେ ଖରା ବେଳେ ସୁଦ୍ଧା ପଳେଇଆସିବେ ମନେ ହଉଛି।
ଆଜ୍ଞା, ଆପଣଙ୍କ ଭାଇ କେତେବେଳେ ଆସୁଛନ୍ତି କ କାର୍ଯ୍ୟରୁ?
ମୋ ଭାଇ ବର୍ତ୍ତମାନ ସକାଳୁ ପଳେଇଛି ଛଅଟାରୁ ସରି ସକାଳ ଛଅଟା ନୁହଁ ତ ସାତଟା ଆଠଟା ପାଖାପାଖି ଯାଇଛି। ମତେ ଟିକେ କ୍ଷମା କରିଦେବେ ମୁଁ ଟାଇମ ଟିକେ ଜାଣିପାରିଲି ନାହିଁ। ତ ସେଇ ସାତଟା ଅଠଟା ବେଳକୁ ଗଲା ପରେ ସେ ବର୍ତ୍ତମାନ ବାରଟା ଗୋଟେ ବେଳକୁ ଫେରିବେ।
ଆଜ୍ଞା ମୁଁ ଆପଣଙ୍କୁ କ୍ଷମା କରିବି କାହିଁ ମଣିଷ ମାତ୍ର କେ ଭୁଲ। ଆପଣ ଭୁଲ କଲେ ସେଥିରେ କିଛି ଅସୁବିଧା ନାହିଁ। ଆପଣ ଭୁଲ ଟା ମାନିଲେ ସେଇଟା ବଡ କଥା।
ଆଜ୍ଞା ସେଇଟା ତ ସତ କଥା ଆପଣ ଯୋଉ କହୁଛନ୍ତି ମଣିଷ ମାତ୍ରକେ ଭୁଲ, ମଣିଷଯଦି ଭୁଲ କରିବନି ଆଉ କିଏ ଭୁଲ କରିବ। ତ ଆପଣ ଯୋଉ କହୁଥିଲେ ସେଠାରେ ଖାଇବା ପାଇଁ। ତ ଆପଣ କେବେ ଆସୁନାହାନ୍ତନ୍ତି ଆମେ ମିଶିକି ଯିବା ସେଠାରେ ବହୁତ ଭଲ ଲାଗୁଛି ଖାଇବା ପାଇଁ ସବୁଠୁ ଅଧିକ ଅ ସ୍ୱାଦ ଲାଗ ସୁସ୍ୱାଦୁ ଲାଗୁ ଛି ସେ ଯୁ ବିଭୁ ଭାଇଙ୍କ ଦହି ବରା ଟା ଆପଣ ଯଦି କହିବେ ତାହେଲେ ଆମେ ବର୍ତ୍ତମାନ ବାହାରିଯିବା କି? ଫୋନ ରେ କଥା ହେଇ ସାରିଲା ପରେ
ଜ୍ଞା ମୁଁ ବି ମଧ୍ୟ ଆପଣଙ୍କୁ ସେଇ କଥା କହିଥାନ୍ତି ଆପଣ ମୋ ମୁହଁରୁ କଥାଟା ନେଇ ଗଲେ।
ହ ଆଜ୍ଞା ତାହେଲେ ଗୋଟେ କାମ କରନ୍ତୁ ଆପଣ ଆମେ ଯଥା ଶୀଘ୍ର ଫୋନ ଟିକୁ ସାରିଦେଲା ପରେ ଆମେ ଯାଇକି ସେଠାରେ ଦହିବରା ମଧ୍ୟ ଖାଇକି ଆସିବାହେରି ମୁଁ ତ ବର୍ତ୍ତମାନ ଖାଇସାରିଛି। ମୁଁ ତ ଆଉଥରେ ଖାଇ ପାରିବିନି କଣ କରିବି? ତାଲେ ତାମାନେ କଣ ଆପଣଙ୍କୁ ଖାଲି ନେଇିକି ଯିବି ସେଠାରେ ଖୁଆଇବା ପାଇଁ?
ନା ଆପଣ ବି ମଧ୍ୟ ମୋଠୁ ହା ଅଳ୍ପ ଟିକେ ଖାଇବେ। ଆଉ କଣ ମୁଁ ଏକା ଖାଇଲେ କଣ ଭଲ ଲାଗିବ ମତେ ଆପଣ ମଧ୍ୟ ଟିକେ ଖାଇବେ।
ଆ ତାହେଲେ ଠିକ ଅଛି ଆମେ ମିଶିକି ତାହେଲେ ଯିବା ସେଠାରେ ଖାଇକି ଆସିବା। ଆଉ ଆପଣଙ୍କ ଭାଇଙ୍କର ଦେହ ବେଉ ଖରାପ ଥିଲା ଆପଣ କହୁଛନ୍ତି। ତାହେଲେ ଆପଣଙ୍କ ଭାଇ କ ପାଇଁ ଘରକୁ ନେଇ ଆସିବ କି ଆପଣଙ୍କ ଭାଇ ବି ମଧ୍ୟ ଖାଇଦେବେ?
ନା ତାକୁ ବୈଦ୍ୟ ମନା କରୁଛନ୍ତି ଖଟା ଜାତୀୟ ଦହି ଯେପରି ଖ ଦହି ଲେମ୍ବୁ ଖ ଖଟା ଜାତୀୟ ଜିନିଷ ମନା କରିଛନ୍ତି ତାକୁ ଖାଇବାକୁ ତ ଦହିବାର ଟା ନିହାତି ଖଟା ଜାତୀୟ। ତ ସେଇଥିପାଇଁ।
ତ ଇଟିଲି ନେଇ ଆସିବ ନା ଯଦି ଦହିବାର ଆସି ଖାଇପାରିବେ ନାହିଁ ଇଟିଲି ତର କାରୀ ତ ଆଣିବାରି ନା ତାଙ୍କର ଇଟିଲି ବି ମତେ ବହୁତ ଭଲ ଲାଗେ ମୁଁ ଖାଇଛି ତାଙ୍କ ପାଖରେ।
ଆଜ୍ଞା ତାହେଲେ ଆପଣ ଯେପରି କହୁଛନ୍ତି ତ ଇଟିଲି ତା ପାଇଁ ନାଇଁ ଆସିବା।
ଆଜ୍ଞା ଆଉ ଖରା ବେଳେ ତ ଆମର ଆଜି କର୍ମ କ୍ଷେତ୍ରକୁ ଯିବାକୁ ମତେ ପଡିବ କାରଣ ମୋର ବହୁତୁ କାମ ବହୁତ ଗୁଡେ କାମ ବା କି ଅଛି ତ ସେ ସବୁ କାମ ନ ସାରିବା ପର୍ଯ୍ୟନ୍ତ ମୁଁ କିଛି କରିପାରିବି ନାହିଁ। ତ ଆପଣ ଗୋଟେ କାମ କରନ୍ତୁ ଖରାବେଳେ ନହେଲେ ଆପଣଙ୍କ ଘର ଠିକ୍ ଯିବି ହେ କିଆ ଆପଣ ଯଦି ଫ୍ରି ଥିବେ ତାହେଲେ ମତେ ଜଣେଇବେ।
ଆଜ୍ଞା ଆପଣ ଆଜି ଏଗାରଟ ବେଳକୁ ପଳେଇ ଆସନ୍ତୁ କାହିଁକିନା ହଁ ଆମ ଆଜି ସାଢେ ଦଶଟା ଏଗାରଟା ମଧ୍ୟରେ ପଳେଇବେ ତ ସେଥିପାଇଁ ଆପଣ ଶୀଘ୍ର ପଳେଇ ଆସିଲେ ଆମେ କାର୍ଯ୍ୟ ଗୁରାକ ସାର ଦେଲା ମ ପରେ ଆମେ ପୁରା ନିର୍ବିଘ୍ନରେ ବୁଲି ପାରିବା।
ଆଜ୍ଞା ତାହେଲେ ଠିକ ଅଛି ମୁଁ ଯଥାଶୀଘ୍ର ବର୍ତ୍ତମାନ ଆମେ ଆପଣ କେତେ ସମୟ ଫ୍ରି ଅଛନ୍ତି?
ଆଜ୍ଞା ମୁଁ ଏତେରେ ଏବେ ଘଣ୍ଟେ ପର୍ଯ୍ୟନ୍ତ ଫ୍ରି ଅଛି।
ହ ଆପଣ ତ କହୁଥିଲେେ ଆପଣଙ୍କ ମାମା ସାଢେ ଦଶଟାରେ ପଳିବେ ବର୍ତ୍ତମାନ ତ ଦଶଟା ଆଠ ହେଇଗଲାଣି। ତ ମୁଁ ଭାବୁଛି ଆଉ କିଛି ସମୟ ପରେ ଆପଣଙ୍କ ଘରେ ପଳେଇ ବି ଭଲ ହବ।
ଆଜ୍ଞା ସେଇଟା ବିି ମଧ୍ୟ ଭଲ ହେବ। ମୁଁ କହୁଥିଲି ଯେ ଏଗାରଟା ଭିତରେ ସେ ଯିବେ। ତ ଏଗାରଟା ମଧ୍ୟରେ ତ ମୁଁ କହୁଛି ଆପଣଙ୍କୁ ଏଗାରଟା ମାନେ ଆଉ କେତ କେତେ ଟା ସମୟ ରହିଲା ବାଉନ ମିଣ୍ଟି। ତ ବାଉନ ମିଣ୍ଟି ମଧ୍ୟରେ ସେ ଯିବେ ତ ଆପଣ ଏବେ ଆମେ କଥା ହଉଥିବା। ସେ ଗଲା ପରେ ଆପଣ ଆସନ୍ତୁ।
ଆଜ୍ଞା ତାହେଲେ ଠିକ୍ ଅଛି ଆପଣ ସେଥିପାଇ ବ୍ୟସ୍ତ ହୁଅନ୍ତୁ ନାହିଁ। ସିଏ ତ ବର୍ତ୍ତମାନ କଥା ହଉଛନ୍ତି ତ ଆପଣ ମାମା ବାହାରି ଗଲା ପରେରେ ମତେ ଆପଣ ଆଉ ଥରେ ଫୋନ କରିଦେବେ ଆରାମସେ ଆମେ ଯାଇକି କଥା ମଧ୍ୟ ହୋଇଯିବା ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ।
ଆଜ୍ଞା ମୁ କଣ ଶୁଣିବା ପାଇ ଆପଣଙ୍କ ପାରେ ଦୁଇଟି ଫୋନ୍ ଅଛି?
ହୁଁ ଆଜ୍ଞା ମୋ ପାଖରେ ଦୁଇଟି ଫୋନ ନାହିଁ କିନ୍ତୁ ମୋ ମାମାଙ୍କର ଫୋନ ଅଛି ଆଉ ମୋର ଫୋନ୍ ଅଛି ଆପଣ ଯଦି କହିବେ ମାମା ଫୋନଟିକୁ ନେଇଯିବି ଆଉ ସେଥିରେ ମଧ୍ୟ ଆପଣ କଥା ହେଇପାରିବେ କିଛି ଅସୁବିଧା ନାହିଁ। ଆଉ ଆପଣଙ୍କ ଇଚ୍ଛା ଆପଣ ଯାହା କରିବେ।
ଆଜ୍ଞା ମୁଁ ତ ସେଇ କଥା କହୁଥିଲି ଆ ଆପଣ ଯଦି ଦୁଇଟି ଫୋନ୍ ଆଣନ୍ତେ ତ ଆଜି ଆମେ କାଚ ସବୁସ ସାରିଥାନ୍ତେ। ଆଉ ଆମର ଏକ ତୃତୀୟ ସାଙ୍ଗ ତାକୁ ବି ମଧ୍ୟ ଡାକିଦେଲେ କାର୍ଯ୍ୟଟା ସମାପ୍ତ ହେଇଯାନ୍ତା ସେ ବି ମଧ୍ୟ ଆଉ ଗୋଟେ ଫୋନ ଧରିକି ଆସିବେ ବୋଲି କହୁଥିଲା।
ଆଜ୍ଞା ସେ ତୃତୀୟ ସାଙ୍ଗକୁ ମଧ୍ୟ ମୁଁ ଏବେ ଆଉ କିଛି ସମୟ ପରେ ଆପଣଙ୍କଠୁ ଫୋନ କାଟିଲା ପରେ ତାଙ୍କୁ ମୁଁ ଫୋନ କରିଦେବି। ତାଙ୍କୁ ଜଣେଇଦେବି ଯେ ମାମା ବର୍ତମାନ ଏଗାରଟା ଭିତରେ ଯିବେ ହେରି ବୋଲି। ତ ଆଉ କିଛି ସମୟ ପରେ ମୁଁ ଆପଣଙ୍କୁ କହିଦେବି ଯେ କୁଆଡେ ଯାଉଛନ୍ତି କି ନାହିଁ। ଆଉ ମୋ ଉ ମୋ କିନ୍ତୁ ଗୋଟେ କଥା ଥର ଡର ଅଛି କାରଣ ଯଦି ଭ୍ରାତାଶ୍ରୀ ମତେ ଫୋନ କରିକି କହିଲେ। ଯେ ତାଙ୍କ ପାଖକୁ ଯାଇକି ତାଙ୍କୁ ଆଣିବା ପାଇଁ ତାଙ୍କ କର୍ମକ୍ଷେତ୍ରରୁ ତାହେଲେ ମତେ ଆପଣଙ୍କ ଘରୁ ବିଦାୟ ନେଇକି ଯିବେ ଯାଇକି ତାଙ୍କୁ ଆଣିକି ମୋ ଘରେ ଛାଡିକି ପୁଣି ଆପଣଙ୍କ ଘରକୁ ଯିବାକୁ ପଡିବ ତ ସେଥିପାଇଁ ଟିକେ ଯାହା ଅସୁବିଧା ହୋଇପାରେ କିନ୍ତୁ ତ ସେ ସବୁ ଜିନିଷ ତ ଆମେ କୁ ଦେଖିବାକୁ ପଡିବ ଦେଖାଯାଉ ଆଗକୁ କଣ ହଉଛି ଭଗବାନଙ୍କ ଇଚ୍ଛା?
ଆଜ୍ଞା ଆପଣଙ୍କ ଭାଇଙ୍କ ହାତ ଭାଙ୍ଗିଛି ବୋଲି ଏସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯଦି ଆପଣଙ୍କ ଭାଇଙ୍କ ହାତ ନ ଭାଙ୍ଗିଥାନ୍ତା ତ ଆପଣଙ୍କୁ ଏସବୁ ଅସୁବିଧାର ସମ୍ମୁଖୀନ ହବାକୁ ପଡିନଥାନ୍ତା। ଆପଣ ଖୁବ ନିର୍ବିଘ୍ନ ରେ ବୁଲି ପାରିଲେ କି? ଘରକୁ ଯେତେବେଳେ ଯାଇଥିଲେ ବି ଆପଣଙ୍କ ଘର ଲୋକ କିଛି କହିଥାନ୍ତ ଏବେ ଟିକେ ଅସୁବିଧା ଚାଲିଛି ତ ସେଥିପାଇଁ ଆପଣଙ୍କୁ କରିବା କାର୍ଯ୍ୟଗୁଡା ସବୁ କରିବାକୁ ପଡିବ।
ଆଜ୍ଞା ଆପଣ ଯୋଉଟା କହୁଛନ୍ତି ଠିକ କଥା ଯଦି ମୋ ଭାଇଙ୍କର ହାତ ଟି ଭାଙ୍ଗିନଥାନ୍ତା ତାହେଲେ ମୁଁ ସେତେବେଳେ ନା ସେତେବେଳେ ଆପଣଙ୍କ ଘରେ ଗୋଟେ ଦିନ ରହିକି ବି ଆସିଥିଲେ ମୋ ଘରେ ମୋ ଘରେ ଖାଲି ଜଣେଇ ଦେଇଥିଲେ ମୋ ଘରେ କିଛି କହିବି ନଥାନ୍ତେ। ତୁ ଯେହେତୁ ଭାଇଙ୍କର ହାତ ଭାଙ୍ଗିଛି ତ ମତେ ସେମିତି ହେଲେ ଏପଟ ସେପଟ ତ ହବାକୁ ପଡିବ ତ ସେଥିପାଇଁ ତାଙ୍କ ପାଖକୁ ଯାଇକି ପୁଣି ଘରେ ଆଣିକି ତାଙ୍କୁ ଛାଡ଼ିକି ପୁଣି ଆପଣଙ୍କ ଘରୁ ଗଲା ବେଳକୁ ବୋଧେ ମତେ ଲାଗୁଛି ଯେହେତୁ ମୋ ହାତରେ ଏତେ ସମୟ ନାହିଁ ଅଧଘଣ୍ଟା ଭଳିଆ ତ ଲାଗିଯିବ। ତ ଆପଣଙ୍କୁ ଆଉ ଅଧଘଣ୍ଟା ପରେ ନହେଲେ ଆପଣଙ୍କୁ ମୁଁ ଆଉଥରେ ପୁନର୍ବାର ଫୋନ କରିବି ଆପଣ ସେଥିରେ ରାଜ୍ୟ ଅଛନ୍ତି କି?
ଆଜ୍ଞା ମୁଁ ବି ମତେ ସେଇଥିରେ ରାଜି ଅଛି ଆପଣ ଯେତେବେଳେ ମତେ ଏ ଫୋନ କରିପାରନ୍ତି।
ଆଜ୍ଞା ତାହେଲେ ଠିକ ଅଛି। ଆପଣଙ୍କୁ କାଲି ପୁନର୍ବାର ଆଉ ଥରେ କାଲି ଫୋନ କରିଦେବି ଆପଣ ସେଥିପାଇଁ ବ୍ୟସ୍ତ ହେବେ ନାହିଁ। ମୁଁ କାଲି ନୁହଁ ଆଜି ସେଇ ତିନିଟା ବେଳକୁ ଆପଣଙ୍କୁ ଆଉ ଥରେ ଫୋନ କରିବି। କାରଣ ଆମେ ବୁଲିବାକୁ ଯିବାକୁ କହୁଥିଲେ ଆପଣ ସନ୍ଧ୍ୟାବେଳେ। ତ ଆପଣ ଆମେ ଯେମିତି ହେଲେ ସନ୍ଧ୍ୟା ବେଳେ ବୁଲିବାକୁ ଯିବା ଆପଣ କହୁଛନ୍ତି ତ ଆଉ।
ଆଜ୍ଞା। ଆଉ ଆଜି ଆପଣଙ୍କର କିଛି ଅଲଗା ଅନୁଭୂତି ଅଛି କି କିଛି? ଯେପରି ବ୍ୟାୟାମ କରିବାକୁ ଯାଇଥିବେ କିଛି ଅଲଗା ଲାଗିଥିବ କି ଅନ୍ୟ କିଛି
ନା ନା ବର୍ତ୍ତମାନ କିଛି ଅଲଗା ଅନୁଭୂତି ନାହିଁ କାରଣ ମୁଁ ବ୍ୟାୟାମ କରିବାକୁ ଆଜି ଯାଇନାହିଁ କାରଣ ଆଜି ରବିବାର ଅଛି ତ ସେଥିପାଇଁ ଜିମ୍ ଆମର ବନ୍ଦ ଅଛି ତ ସେଠାକୁ ମୁଁ ବ୍ୟାୟାମ କରିବାକୁ ଯାଇ ପାରିଲି ନାହିଁ। ଆଉ ସକାଳୁ ସେଥିପାଇଁ ଉଠିକି ଟିକେ ଜଲ୍ଦି ଉଠିଗଲି ଆଜି ଯେହେତୁ ବର୍ଷା ପଡିଲା ନାହିଁ ତ ସେଥିପାଇଁ ଜଲଦି ଉଠିିକି ଯାଇକି ଟିକେ ଚାହା ପିଇଦେଲି ଚାହା ପିଇକି ଭାଇଙ୍କି ଗଲି ତାଙ୍କ କର୍ମକ୍ଷେତ୍ରରେ ଛାଡିଲି। ମୋ ଜେଜେଙ୍କୁ ଗଲି ତାଙ୍କୁ ଗ୍ରାମ ବସ ରେ ବସେଇ ଦେଇକି ଆସିଲି। ଆଜି ଖୋର୍ଦ୍ଧା ପାଇଁ କିଛି ବସ୍ ନଥିଲା ବହୁତ କଷ୍ଟରେ ମତେ ଏକ ବସ୍ ମିଳିଲା ତାଙ୍କୁ ଛାଡିବା ପାଇଁ। ତ ତାଙ୍କୁ ସେଠାରେ ବସେଇ ଦେଇକି ଆସିକି ବର୍ତ୍ତମାନ ଏବେ ଘରେ ପହଞ୍ଚିଲେ ଆଉ ଆପଣ ଯେହେତୁ ବର୍ତ୍ତମାନ ଫୋନ କଲେ ତ ଆପଣଙ୍କ ସହିତ ଟିକେ କଥା ହେଇଗଲି ଆଉ।
ଆଜ୍ଞା ବହୁତ ଖୁବ ଭଲ କାମ କରିଛନ୍ତି ଆପଣ ଏପରି କେ କେମିତି ଗଲେ ମୁଁ ସେଇଆ ଭାବୁଛି।
ଆଉ ଆପଣ କଣ ଭାବୁଛନ୍ତି ତାହେଲେ ମୁଁ ଏଇଭଳିଆ କାମ କରିପାରିବି ନାହିଁ କଣ?
ନା ମୁଁ ଏପରି ମୋର କହିବାର ଉଦ୍ଦେଶ୍ୟ ନଥିଲା ପଛେ ଏପରି କହିଦେଲି ଆଉ ଆପଣ ଖରାପ ଭାବିଲେ କି?
ନା ନା ଏସବୁ କଥାର ଖରାପ ଭାବିବାର
ଓହୋ ଆଉ ଆପଣ ଆଜି
ହାଲୋ ମୁଁ କହୁଥିଲି ଯେ ଆଜ୍ଞା ମୁଁ କହୁଥିଲି ଯେ ଦେଖନ୍ତୁ ମୁଁ ଆଉ କିଛି ସମୟ ପରେ ମୁଁ ଟିକେ ଯିବି ହେରି ବାହାରକୁ। ମୁଁ କହୁଥିଲି ଯେ ଆଉ ଦି ମିନିଟ୍ ପରେ ମୁଁ ଆପଣଙ୍କ ଫୋନ୍ ଟିକୁ କାଟିଦେବି। ଆପଣ ହେଇଥିରେ କିଛି ଅସୁବିଧା ହବ କି?
ନା ଆଜ୍ଞା ଆପଣ ଦି ମିନିଟ୍ ପରେ କାଇଁ ଫୋନ୍ ଟା କରଦେ ଆଉ ଗୋଟେ ମିନିଟ୍ ପରେ ଫୋନ୍ ଟା କାଟି ଦିଅନ୍ତୁ। ମୁଁ ଆପଣଙ୍କ ଏଇ କଥାରେ ଖୁସି ହେବି।
ଆଜ୍ଞା ତାହେଲେ ଠିକ୍ ଅଛି, ମୁଁ ଆଉ ଗୋଟେ ମିନିଟ୍ ପରେ ଫୋନ୍ ଟା କାଟି ଦେଇ କାରଣ ମୋର ଏକ କାମ ଆସିଲାଣି। ତ ମୋର ବନ୍ଧୁ ଜଣେ ଏଇ ଆସିକି ବାହାରେ ଛିଡା ହୋଇଲେଣି। କହୁଚନ୍ତି ଯେ ଟିକେ ବୁଲାବୁଲି କରିବା ପାଇଁ ଯିବା ପାଇଁ। ତ ସେଥିପାଇଁ ମୁଁ ଭାବିଲି ଯେ ଆପଣଙ୍କୁ ମୁଁ ଜଣେଇଦେବି ଯେ ମୁଁ ଆଉ କିଛି ସମୟ ପରେ ଫୋନ୍ ଟା କାଟି ଦଉଛି ବୋଲି।
ଆଜ୍ଞା ଆପଣ ଚାଳିଶ ସେକେଣ୍ଡ ବି ମୋର ଫୋନ୍ ଟା କାଢଦେଲେ ମୋର କିଛି ଅସୁବିଧା ହବନି।
ଆ ନା ନା ଚାଳିଶ ସେକେଣ୍ଡ କଥା ନାହିଁ ମୁଁ କହିଲି ବର୍ତ୍ତମାନ ଆପଣଙ୍କ ଭାଇ ଖାଇସାରିଲେଣି ବୋଧେ?
ନା ସିଏ ମୋ ଉଠିନି ଏତଳ ଯାଏ ତ ସିଏ ଏ ଏବେ ତ ଆପଣଙ୍କର ଫୋନ୍ ଟା କାଟିଲା ପରେ ମୁଁ ତାକୁ ଉଠେଇବି ତାକୁ ନେଇକି ଦାନ୍ତ ଘଷେଇଲା ପରେ ସେ ଖାଇବ।
ମୋର ଆଛିଲ ହଉ ସେସବୁ ବିଷୟରେ ଆମେ ପରେ କଥା ହବା। ଇ ସେ ଯୋଉ ଗାଡିରେ ହର୍ଣ ବଜେଇକି ମୋତେ ଡାକୁଚି। ମୁଁ ବର୍ତ୍ତମାନ ଯାଉଚି। କଣ କହୁଚନ୍ତି ଆପଣ?
ଆଜ୍ଞା ଆପଣ ଯାଆନ୍ତୁ ଆଉ ତିନି ସେକେଣ୍ଡ ପରେ ଆପଣ ଯାଇପାରିବେ।
ଏମିତି କାଇଁ କହୁଛନ୍ତି କାଇଁ ଆପଣଙ୍କର ତିନି ସେକେଣ୍ଡ ରେ କଣ ହବ କି? ହଉ ବର୍ତ୍ତମାନ ମୁଁ ଯାଉଚି ସେ ଆସିଲାଣି ବି। ଆଜ୍ଞା ଧନ୍ୟବାଦ।